ମ୍ୟାଡ଼ାମ ନମସ୍କାର ଗୁଡ଼ ଇଭିନିଂ।
ଆଜ୍ଞା ଗୁଡ୍ ଇଭିନିଂ ସାର୍।
କେମିତି ଅଛନ୍ତି ମ୍ୟାଡାମ?
ଭଲ ଅଛି ଆପଣ କେମିତି ଅଛନ୍ତି?
ମୁଁ ବି ବହୁତ ଭଲ ଅଛି ମ୍ୟାଡ଼ାମ ଆଉ ଆପଣଙ୍କର କଣ ହାଲଚାଲ ଆଜି କଣ କଲେ ଆପଣ ଆଜି?
କିଛି ନାଇଁ ଗାଁ କୁ ଆସିଛି ତ ଗାଁ ରେ ମାମୁଁ ଘରକୁ ଆସିଛି ଖରା ଖରା ଦିନ ଛୁଟି ନା ତ ମାମୁଁ ଘରକୁ ଆସିଛି ମାମୁଁ ଘରେ ହିଁ ଛୁ ଟି ସରିଲେ ଘରକୁ ଯିବି।
ଓହୋ। ବହୁତ ବଢିଆ ଏଇଟା କିନ୍ତୁ ବଢିଆ। ନା ଆମେ ସବୁବେଳେ ଅପେକ୍ଷା କରିଥାଉ କି ଛୁଟି କେବେ ହବ। ଛୁଟି ହେଲା ମାନେ ସାଙ୍ଗେ ସାଙ୍ଗେ ଆମକୁ କୁ ମାମୁଁ ଘର କଥା ମନେ ପଡେ। ଏଇଟା ମାନେ ଆମର ଯୋଉ ବାଲ୍ୟବସ୍ଥା। ତା ହେଲା କି ଏଇଟା ସବୁବେଳେ ଆମର ଇଚ୍ଛା ଥାଏକି କେମିତି ଛୁଟି ହବ? ଆମେ ସବୁବେଳେ ଜଗିିକି ବସିଥାଉ ଜେ ଛୁଟି କେବେ ସ୍କୁଲ କେବେ ଛୁଟି ହବ?
ଆଜ୍ଞା।
ଆଚ୍ଛା ତାହେଲେ ମାମୁଁ ଘରେ ଆପଣ ବହୁତ ଏନଜୟ କରୁଛନ୍ତି ତାହେଲେ।
ଆଜ୍ଞା ହଁ।
ପରିବାର ପାଖଆଖ ଲୋକ ସମସ୍ତେ ଗୋଟେ ଜାଗାରେ ଥିବେ।
ଆଜ୍ଞା ମିଶିକି କଥାବାର୍ତ୍ତା ସନ୍ଧ୍ୟା ବେଳକୁ ସମ ସବୁ ମିଶେଇକି କଥା ହବା ସକାଳୁ ଉଠିଲେ ବି ସମସ୍ତେ କହିବେ ଚାଲ ଏଠିକି ଯିବା ଗାଧେଇବାକୁ ଯିବା ଅ ରୋଷେଇ ହେରିକା ବି ହେଲେ କହିବେ କି ଆଜି ଏଇଟା ରୋଷେଇ ହେଇଚି ସେଇଟା ରୋଷେଇ ହେଇଚି ଆସ ମିଶେଇକି ଖାଇବା। ସମସ୍ତେ ଏଇଠି ମିଶିବେ ସମସ୍ତେ ମିଶିଙ୍ଗ୍ ଏଇଠି ଆଜ୍ଞା।
ଆପଣଙ୍କୁ କଣ କରିବାକୁ ଭଲ ଲାଗେ କି ଆପଣଙ୍କୁ ମାନେ ଆପଣଙ୍କ ଲାଇଫ୍ ରେ ଆପଣଙ୍କୁ କଣ କରିବାକୁ ଭଲ ଲାଗେ?
ମୁଁ ତ ଏବେ ପଢୁଚି। ତ ମୋର ଅ ମୋର ଏମନ୍ତି ବୁକ୍ ରିଡିଙ୍ଗ ବହୁତ ଭଲ ଲାଗେ କିଛି ଷ୍ଟେରି ଟାଇପର ବହି ପଢ଼ିବାକୁ ଭଲ ଲାଗେ। ଛୁଆ ବେଳେ ତ ଗପ ଆଜ୍ଞା ଛୁଆ ବେଳେ ତ ଗପ ଶୁଣୁଥିଲି ହେଲେ ଏବେ ଗପ ନିଜେ ପଢିବାକୁ ଭଲ ଲାଗେ ତ ଏବେ ବଡ ହେଲେଣି କେହି ଶୁଣେଇବେନି। ତ ନିଜେ ହିଁ‌ ଗପ ବହି ପଢିବାକୁ ଭଲ ଲାଗେ।
ହଁ ଆଜ୍ଞା ମତେ ମାନେ ଭଲ ଲାଗେ ଏଇଟା ମାନେ ଯେମିତି କହିଲେ କିଛି ବୁକ୍ ରିଡିଙ୍ଗ। କିନ୍ତୁ ମୁଁ ବେଶୀ ଏତେ ଗୋ ଗୋଟେ ଜାଗାରେ ବସିକି ରହିବା ମତେ ଭଲ ମାନେ ଭଲ ଲାଗେନି। ତମ ଟା ଟିକେ ବେଶୀ ଟ୍ରାେଭେଲ କରିବା ମ ଭଲ ଲାଗେ। ବିଭିନ୍ନ ନୂଆ ନୂଆ ଜାଗା ବୁଲିବା ପାଇଁ ଏବଂ ସେଇଠାର ମାନେ କଲଚର ଟ୍ରାଡିସନ ଏକ୍ସପ୍ଲୋର କରିବା ପାଇଁ ବହୁତ ବଢିଆ ଲାଗେ ମତେ।
ଆଜ୍ଞା
ତ ଆପଣଙ୍କର ହବି କଣ କଣ ଅଛି
ମୋ ହବ ସେମିତି କିଛି ନହିଁ ମୁଁ ସୋସିଲ ମିଡିଆରେ ସେମ ଭିଡିରିକ ପୋଷ୍ଟ କରେ
ଆଜ୍ଞା ଆପଣଙ୍କୁ କୋଉ ପ୍ରକାର ଭିଡିଓ ସବୁ ପୋଷ୍ଟ କରନ୍ତି ସୋସିଆଲ ମିଡ଼ିଆରେ
ସେମିତି ମିନି ଭ୍ଲଗ ଟାଇପ ର ତ ଘରେ କଣ ଘରେ ଘରେ କଣ କଲି ତ ବାହାରକୁ ବି କୁଆଡେ ବୁଲାବୁଲି କରିବାକୁ ଆଉହୁରି ଭଲ ଲାଗେ ବାହାରୁ ବି ଗଲି ଆଜି ଏଠିକି ଗଲି ସେଠିକି ଗଲି ବାହାରେ ଇ ଖାଇଲି ଘର ଲୋକଙ୍କ ସହ ଗଲି ଏଞଜୟ କଲି ତ ସବୁ ଛୋଟ ଛୋଟ କ୍ଲିପସ ନେଇକି ଭ୍ଲଗ ରେ ପକାଏ ଭଲ ଲାଗେ ସେ ସବୁ କରିବାକୁ
ଓ ହୋ ମାନେ ଆପଣ ନିୀତି ଦିନ ରେ ଛୋଟ ଛୋଟ ଯାହାବ କରନ୍ତି ସେ ସବୁି ଛୋଟ ଛୋଟ ଭିଡିଓ କରିକି ତାକୁ ଆପଣ ସୋସିଆଲ ମିଡିଆ ରେ ଅପଲୋଡ କର ଫକ ଦେଇ ପଣ ଯେତେ ଯେତେବେଳେ ଭିଡିଓ ଟା ବନଉ ଥିଲେ ତ ନୂଆ ନା ଆପଣଙ୍କୁ କେମିତି ମାନେ ଆପଣଙ୍କର ଯୋଉ ପବ୍ଲିକ ଫାର ଥିଲା ନା ଆପଣଙ୍କୁ ଡର ଲାଗୁଥିଲା ନା ଆପଣ ଏମିତି ଥିଲେ କି ନାଇଁ କେମିତି ପ୍ଲନ୍ କଲେ ଏଇ ସବୁ ଜିନିଷ କରିବା ପାଇଁ
ଏମତି କିଛି ଘରେ ବସିବା ଅପେକ୍ଷା କିଛି ଗୋଟେ କିଛି ମାନେ କିଛି ଗୋଟେ କାମ ନଥିଲା ଟାଇମ ରେ ବି ଏମିତି ଛୋଟ ଛୋଟ କ୍ଲିପସ ନେଇଯାଉଥିଲି ତ ଏମିତି ଖାଲି ଫଟୋ ତ ଏମତି ନର୍ମାଲ ଉଠାନ୍ତି ଯେତେବେଳେ ବାହକୁ ଗଲା ବଳେ ଫଟୋ ଫଟ ଉଠାନ୍ତେ ନର୍ମାଲ ହେଲେ ବି ଯେତେବେଳେ ଘରେ କିଛି ଗୋଟେ କଲି କି ବାହାରକୁ ଗଲି କି ଘର ଲୋକଙ୍କ ସବୁ ମିଶିକି କିଛି ଗୋଟେ ଗଲି ତ ସେଇ ଟାଇମ ରେ ଭିଡିଓ ଛୋଟ ଛୋଟ କ୍ଲିପସ ବନେଇ ଦିଏ ତ ତ ମନ ହେଲେ ହଁ ୟାକୁ କିଛି ଗୋଟେ ଭିଡିଓ ବନେଇକି ପୋଷ୍ଟ କରିବି ତାପରେ ଘରେ ବି ଆମର ସପୋର୍ଟି ସୋସିଆଲ ମିଡିଆରେ ବି ଯାହା ପୋଷ୍ଟ କଲେ ବି ଘରେ ସପୋଟିଂ ଆମର ତ ତ ସେମିତି କି ଫାଷ୍ଟ ତ ଭୁଲ ଭାଲ ହୁଏ ଯେତେବେଳେ ନୂଆ ଷ୍ଟାର୍ଟ କଲେ ଭୁଲ ଭାଲ ସବୁ ହୁଏ ତାପରେ ବି ଟ୍ରାଏ କଲି ଟ୍ରାଏ କଲି ତାପରେ ସେମିତି ହେଇକି ଧୀରେ ଧୀରେ ଧୀରେ ଧୀରେ ଭୁଲ ଟା ବି ଏବେ ଠିକ ଅଛି ତ ଯାହା ହେଲେ ବି ଏଥର ଜାଣିଗଲେଣି କେମିତି କଣ ହଉଚି କେମିତି କଣ ହୁଏ ତ ଭଲ ଭଲ କ୍ଲିପସ୍ ନେଇକି ସବୁ ଯେତେବେଳେ ବି ଯାହା ହେଲା ଆଜି ମନ୍ଦିର ଗଲି କି କୁଆଡେ ବୁଲିବାକୁ ଗଲୁ ସାଙ୍ଗସାଥିଙ୍କ ସହ ସବୁ ଭିଡିଓ ଏମିତି କି ଛୋଟ ଛୋଟ କ୍ଲିପସ୍ ନେଇକି ହିଁ ଭ୍ଲଗ ରେ ପ କାଇଁ
ଆଜ୍ଞା ସାର୍ ଆପଣଙ୍କ ଆପ ଆପଣଙ୍କ ହବି କଣ?
ଆ ମୋ ହବି ହେଲା ମାନେ ଯେମିତି କହୁଥିଲି କି ମତେ ବହୁତ ଜାଗା ବୁଲିବାକୁ ବହୁତ ଭଲ ଲାଗେ ନୁଆ ନୂ ଜାଗା ବୁଲିବାକୁ ଭଲ ଲାଗେ ସେଠାକାର ଯୋଉ ମାନେ ଟ୍ରାଡିସନାଲ ଖାଇବା ହେଲା କି ତାଙ୍କର ଯାହା ମାନେ ଦିନ ଚର୍ଯ୍ୟା ହେଲା ହେଲା ସେଇଗୁଡାକ ତୁ ମତେ ଟିକେ ଦେଖିବା ପାଇଁ ଭଲ ଲେ ଖାସ କରି ଯେତିକି ଭିତର ଏରିଆ ଯେତିକି ଥାଏ ସେଇ ସବୁ ଲୋକମାନଙ୍କ ସହିତ ମିଶିବା ତାପରେ ନେଚୁରାଲ ଜାଗା ବୁଲିବା ଗଛ ପାହାଡ଼ ପର୍ବତ ସେଇ ସବୁ ଜାଗା ଟିକେ ବୁଲିବା ପାଇଁ ବେଶୀ ଭଲ ଲାଗେ।
ଆପଣ କୋଉ କୋଉ ଜାଗା ଯାଇଛନ୍ତି ବୁଲିବାକୁ?
ପାହାଡ଼ ପ୍ ପାହାଡ଼ିଆ ଏରିଆ ବେଶୀ ଭଲ ଲାଗେ। ମାନେ ପାହାଡିଆ ହେଲା କି ବିଚ ଏରିଆ ହେଲା ଏସବୁ ଏରିଆ ବୋହୁତ ଭଲ ଲାଗେ ନେଚୁରାଲ୍ ପ୍ଲେସ ଯୋଉଠି ଥିବ ସେଗୁଡା କ ମତେ ଭଲ ଲାଗେ ବଗିଚା ହେଲା ଆଉ ଏଇସବୁ ବୁଲିବାକୁ ଭଲ ଲାଗେ। ଆଛା ତ ଆପଣଙ୍କର ମାନେ କଣ ଖାଇବା ପିଇବା ଆପଣଙ୍କୁ ଭଲ ଲାଗେ?
ଖାଇବା ତ ଘର ଜିନିଷ ହିଁ ପ୍ରାୟେ ଭଲ ଲାଗେ ମମି ଯାହା ରୋଷେଇ କରେ ସେ ସବୁ ବୋହୁତ ଭଲ ଲାଗେ। ଆଉ ଏପଟେ ବାହାରେ ବି ମତେ ନନ୍ ଭେଜ ଅପେକ୍ଷା ଭେଜ ବେଶୀ ପସନ୍ଦ। ତ ଯେତେବେଳେ ଭେଜ ମ-ମତ ତ ବିରିୟାନୀ ହେରିକା ବି ପସନ୍ଦ କିନ୍ତୁ ସେ ସବୁ ଭେଜ। ଭେଜ୍ ହେଲେ ପସନ୍ଦ ମୁଁ ନନ୍ ଭେଜ୍ ଯେତେ ପସନ୍ଦ ନୁହଁ।
ଆଜ୍ଞା ଆଜ୍ଞା ମୁଁ ମତେ ଆମିଷ ନିରାମିଷ ଦିଇଟା ଜାଙ୍କ ପସନ୍ଦ। କିନ୍ତୁ ମୋ ପରିବାରରେ ଏ ଏତେ ତ ଆମିଷ ହୁଏନି। ଆ ନିରାମିଷ ଖାଦ୍ୟ ବେଶି ଖାଆନ୍ତି। କିନ୍ତୁ ଯେବେବି ଆମିଷ ହୁଏ ବୋହୁତ କମ ସମୟ ବୋହୁତ କମ ଟାଇମ ହୁଏ। ଆଉ ବାର ଟିକେ ଦେଖିବାକୁ ପଡେ ଆ ଜ୍ଞା ତ ସେଥିପାଇଁ କିନ୍ତୁ ମତେ ଖାଇବା କଥା ଯଦି ପଚାରିଲେ ମତେ ଟୋ କୁଳି ଆଁ ଏସବୁ ଟିକେ ଖାଇବାକୁ ଭଲ ଲାଗେ ଆପଣ ଯେମିତି କହିଲେ କି ବିରିୟାନୀ ମତେ ବି ବୋହୁତ ଭଲ ଲାଗେ ସେଗୁଡାକ।
ଆଜ୍ଞା
ମାନେ ଆମର ଲୋକାଲ ଯାହା ଖାଇବା ସେଟା ମତେ ବେଶୀ ଟିକେ ଭଲ ଲାଗେ ଖାଇବାକୁ ଯୋଉଟା କିି ପୁଷ୍ଟିକର ଖାଦ୍ୟ ହେଇଯିବ ସେଗୁଡାକ ବହୁତ ଭଲ ଲାଗେ
ଆଜ୍ଞା ତ ପର୍ବପର୍ବାଣୀ ହେଲେ ତ ପିଠ ାଗ ଚକୁଳି ହେରିକା ସବୁ ପିଠା ତ
ଆଜ୍ଞା ତ ଆପଣ ତ ଜାଣିଥିବେ ଯେମିତି କି ବାର ମାସରେ ବାର ତେର ପବ ତ ସେମିତି ଆମର ପ୍ରତି ପର୍ବପର୍ବାଣିୀରେ ବହୁତ ପ୍ରକାର ପିଠା ପଣା ହୁଏ ତାପରେ ଯେହେତୁ ଆମେ ବଡ ପରିବାରରେ ରହୁଛୁ ହ ସମସ୍ତଙ୍କ ଘରକୁ ଆମେ ଦଉ ତାଙ୍କ ଘରୁ ମଧ୍ୟ ଆମ ଘରକୁ ପିଠା ପଣା ଆସେ ତ ସବୁ ପ୍ରକାର ଖାଦ୍ୟ ଗୋଟେ ଜାଗାରେ ରୋଷେଇ ହୁଏ ସମସ୍ତେ ଗୋଟେ ଜାଗାରେ ବସିକି ରୋଷେଇ କରୁ ପରିବାର ଗୋଟେ ଜାଗାରେ ଥାଆନ୍ତି ସେଇଠୁ ଭାଇଚାରା ଆମର ଗୋଟେ ଅଛି ତ ପର୍ବପର୍ବା ସେଇଠି ବହୁତ ମଜାମସ୍ତି ହୁଏ ସେଇଠି ସବୁ ସମସ୍ତେ ପରିବାର ସବୁ ଗୋଟେ ଜାଗାରେ ଥାଆନ୍ତି
ଆଜ୍ଞା ଆପଣଙ୍କ ଦିନ ଟା ଆଜି କେମିତି ଯାଇଛି?
ଆ ମୋ ଦିନଟା ବି ବହୁତ ଭଲ ଯାଇଛି ଆଜ୍ଞା
ଆଜ୍ଞା
ଆଉ ଯୋଉ ସୋସିଆଲ ମିଡିଆ ମୁଁ ଯେତିକି ଜାଣିଲି ମାନେ କୋଭିଡ ପରେ ପରେ ବହୁତ ଜଣ ସୋସିଆଲ ମିଡିଆରେ ମାନେ ଆସିଲେ ଧୀରେ ଧୀରେ ଧୀରେ ଧୀରେ ସୋସିଆଲ ମିଡିଆ ବିଷୟରେ ଜାଣିଲେ ଯୋଉ ଆପଣ କହୁଛନ୍ତି ରିଲସ ହେଲା କି ବ୍ଲଗ କରିବାଟା ହେଲା ବୋଧେଇ କୋଭିଡ ନାଇଟିନ ପରେ ପରେ ଧୀରେ ଧୀରେ ଲୋକ ତାକୁ ଆପଣେଇବାକୁ ଲାଗିଲେ ଆପଣ କଣ କହୁଛନ୍ତି ଆପଣଙ୍କ ଉପରେ କଣ ମତ ମତା ମତ
ହଁ ତ ପିଲା ତ ବେଶୀ ଫୋନ ଧରୁ ହିଁ ନଥିଲେ ଯେତେବେଳେ ଅ କୋଭିଡ ନାଇଟିନ ଆସିନଥିଲା ତା ପୂର୍ବରୁ ପିଲା ବେଶୀ ବାହାରେ ସାଙ୍ଗସାଥିୀଙ୍କ ସହ ଖେଳା ଖେଳା ଖେଳି କଲେ ବୁଲାବୁଲି କଲେ ତ ଦେଖ ତାପରେ ମାନେ ଘର ଲୋକଙ୍କ ସବୁ ବୁଲିବାକୁ ଗଲେ ଆଉ ଟିଭି ବେଶି ଦେଖନ୍ତି ଯେତେବେଳେ କୋଭିଡ ନାଇଣ୍ଟିନ ଆସିଲା ତ କେହି ବାହାରକୁ ଆଉ ଗଲେନି ସବୁ ବାହାରକୁ ଯ ବି ବନ୍ଦ ବନ୍ଦ ହେଇଯାଇଥିଲା ତ ଘରେ ବସିକି ଆଉ କଣ କରିବେ କେତେ ଟିଭି ଦେଖିବେ ଘର ଲୋକ ସବୁ ଟାଇମ କଟାନ୍ତି ହେଲେ ବି ଫୋନ୍ ଯେତେବେଳେ ଫୋନ ଧରିଲେ ଫୋନ୍ ଫୋନ୍ ସେଇ କୋଭିଡ ନାଇଟିନ୍‌ ଟାଇମ୍ ରେ ଯୋଉ ଲକ ଡାଉନ୍‌ ହେଲା ବେଶୀ ଫୋନ ଧରିକି ହିଁ ତା ଅଭ୍ୟାସ ହେଇଗଲା ତା ପରଠୁ ସେମିତି ସୋସିଆଲ ମିଡିଆ ରେ ହିଁ ପ୍ରାୟ ପିଲା ଆକ୍ଟିଭ ରହୁଛନ୍ତି। ଏଥିରେ
ଆଜ୍ଞା ତ ବେଶୀ କହିବାକୁ ଗଲେ ସୋସିଆଲ ମିଡିଆରେ ଆଜିକାଲି ବହୁତ ଜିନିଷ ଆମେ ବହୁତ ଇନଫର ର୍ମେସନ ହେଲା। ବହୁତ ମାନେ ଦରକାରୀ ଜିନିଷ ମଧ୍ୟ ପାଇଯାଉଛେ।
ଆଜ୍ଞା
ହୁଁ
ହେଲେ ବି ଉଁ ଉଁ ସେଲମିଟାରେ ସବୁ ଭଲ ଅଛି ଭଲ ସେତିକି ଖରାପ ବି ସେତିକି ତ ସେଟା ପିଲାଙ୍କ ଉପରେ ଡି ଫେଣି କର କିଏ କେତେ ମାନେ ଭଲ ଉପରେ ଧ୍ୟାନ ଦଉଛି।
ଆଜ୍ଞା
ଓ ତୋ ପିଲା ବି ଆଜ୍ଞା
କୁଅନ୍ତୁ କୁଅନ୍ତୁ କୁଅନ୍ତୁ ମ୍ୟାଡ଼ମ
ତ ପିଲା ବି ବିନା କୋଚିଂ ରେ ବି ଫୋନ ରେ ଦେଖିକି ୟୁଟ୍ୟୁବ ହେରିକାରୁ ଦେଖିକି ବି ପାଠ ପଢୁଛନ୍ତି ଯୋଉମାନଙ୍କର କୋଚିଂ ବୋହୁତ୍ ଦୂର ବାଟ ଥିବ କି ଅଧିକ ମାନେ ଇନକମ୍ କମ୍ ଥିବ। ତ ସେମାନେ ବି ୟୁଟ୍ୟୁବରୁ ବସିକି ଫୋନ୍ ନିଜେ ଫୋନରେ ଘରେ ବସିକି ସବୁ ଓ ଦେଖୁ ସବୁ ମାନେ ତ ପଢୁଛନ୍ତି।
ହୁଁ ତ ଆପଣ କହିବା ହିସାବରେ ସୋସିଆଲ ମିଡିଆର ଅ ଭଲ ବି ଅଛି ଖରାପ ବି ଅଛି। ସୋଶିଆଲ ମିଡିଆରେ। ହୁଁ। ଯାହା କହିଲେ ଆପଣ କିନ୍ତୁ ଏଇ ଟାଇପର ଆମର ଅଭିଭାବକ ମାନଙ୍କୁ ଦେ ଦେଖି ରହିକି ଚଳିବାକୁ ପଡିବ ପିଲାମାନ ଆମେ ଯେତେବେଳେ ଫୋନ ଦଉଚେ ସୋସିଆଲ ମିଡିଆରେ ସେ କଣ ଦେଖୁଛନ୍ତି କଣ ଦେଖୁନାହାନ୍ତି ସେଇ ଜିନିଷ ଗୁଡାକ ଟିକେ ଦେଖି ରହିକି ଚଳିଲେ ଭଲ ହୁଅନ୍ତା ଆପ ଆପଣଙ୍କର ଏଥିରେ କଣ ମତାମତ ଅଛି?
ଆଜ୍ଞା ତ ପିଲା ଯେତେବେଳେ ଫୋନ ମାନେ ବାପା ମା ତ ଦେଇଥାନ୍ତି ନା ଯେତେବେଳେ ଗ୍ରୁପରୁ କିଛି ଆସିଲା କି ନୋଟିସ ହେରିକି ଆସିଲା କି ପାଠ କିଛି ଆଜିକାଲି ସ୍କୁ ଆଜି ତ ସ କ କୋଭିଡ ନାଇଟିନଠ ସ୍କୁଲ ଗ୍ରୁପ ବି ଖୋଲା ହେଇଚି। ତ ସେଥିରେ ପିଲାଙ୍କୁ ପାଠ ପଠା ହୋଉଚି ଏଇ ଖରା ଏଇ ଖରା ଦିନ ଯୋ ଛୁଟି ହେଲା ତ ପିଲାଙ୍କୁ ଠ ବି ଗ୍ରୁପରେ ପଠା ହୋଉଚି ପିଲା ସେ ସବୁ ଟ୍ୟାକ୍ସ କମ୍ପ୍ଲିଟ୍ କରୁଛନ୍ତି ତାପରେ ବି ଅଲଗା କିଛି ପିଲା ଟ୍ୟାକ୍ସ କମ୍ପ୍ଲିଟ କରିବା ବାହାନାରେ ଫୋନ ଆଣିକି ଗେମ୍ ହେରିକ ବେଶି ଦେଖୁଛନ୍ତି ୟୁଟ୍ୟୁବ ସଟ୍ସ ଭିଡିଓ ଦେଖୁଛନ୍ତି ଏମିତି କାର୍ଟୁନ ହେରିକ ଦେଖୁଛନ୍ତି। ତ ସେଥିରେ ତାଙ୍କ ଟାଇମ୍ ଟା ଅଯଥାରେ ଲସ୍ ହେଇଯାଉଛି ପାଠ ଯେ ଟିକେ ଆଣିକି ଫୋନ ଟା କରିବା କ ତ ତା ବଦ ବଦଳରେ ଅଲଗା କିଛି ଦେଖୁଛନ୍ତି କରୁଛନ୍ତି ଗେମ୍ ହେରିକା ଖେଳୁଛନ୍ତି। ତ ସେ ସବୁ ବି ଟିକେ ଜଗି ରଖିବାର ଦେଖିବାକୁ ପଡିବ ପ୍ୟାରେନ୍ସଙ୍କୁ ଆଉ ଯେତକି ଟାଇ ବେଶୀ ନାହିଁ। ଫୋନ ଦେଖିବାକୁ ଦିଅନ୍ତୁ ହେଲେ ଅଳ୍ପ ଟାଇମ ଦିଅନ୍ତୁ ଅଧଘଣ୍ଟା ଦିନ ଯାକ ଅଧଘଣ୍ଟା ଦିଅନ୍ତୁ କି ଘଣ୍ଟା ଦିଅନ୍ତୁ ପିଲା ସେତିକି ଯେତିକି ଫୋନ ଦେଖିବା କଥା ସେତିକି ଦେଖିବେ।
ଆଜ୍ଞା ବୋହୁତ ବୋହୁତ ଧନ୍ୟବାଦ। ମ୍ୟାଡ଼ାମ୍ ଆପଣ ଠାରୁ ଏତେ ଜିନିଷ ମୁଁ ଜାଣିବାକୁ ପାଇଲି ଆଶା କରୁଛି କି ଆପ ଆପଣ ମଧ୍ୟ କିଛି ମୋ ଠାରୁ ଜାଣି ପାରିଥିବେ।
ଆଜ୍ଞା ଆଜ୍ଞା ଆଜ୍ଞା।
ଧନ୍ୟବାଦ।
ଆଜ୍ଞା ଆଜ୍ଞା ଆଜ୍ଞା।